ହଁ କଣ ବା ରଞ୍ଜନ ଭାଇ ଏତେ ସମୟ ନାଗୁଛୁ ସେଇଆକୁ ମୁଁ କଣ ଜାଣିପାରୁନି କିଛି?
ଆଁ
କଣ କଣ କହୁଛୁ ଯେ?
ମୁଁ କହିଲି ଏତେ ସମୟ ନାଗୁଛି ଫୋନ ଉ ହଁ -ମୁଁ କହିଲି ଏତେ ସମୟ ନାଗୁଛି ଫୋନ ଉଠେଇବାକୁ, କଣ କରୁଛନ୍ତି ବା?
ମୁଁ ଟିକେ କ୍ୟାରମ ଖେଳୁଥିଲି ବା।
ଓ ହୋ କୋଉ ପଟିଆ, ଘରେ ଅଛନ୍ତି ବୋଧେ?
ହଁ।
ଓ- ହଁ- ମୁଁ ତ ଖାଲି ଓଦା ହେଇକି ମତେ ଆଡେ ସାଡେ ଯିବାକୁ ପଡୁଛି। ଘରେ ଖାଲି ବର୍ କହୁଛନ୍ତି ଆଉ କଣ କରିଆ। ଘରେ ଖାଲି ଇଠି ସେଠି ଖାଲି ପଠଉଛନ୍ତି ମତେ।
ଆଉ ଘର କଥା ମାନିବ ନା ଆଉ, କଣ ଖାଲି କଣ
ଆ ତମର ଭାଇ ତମଭଳିଆ ସୌଭାଗ୍ୟ ଆମର ଅଛି, କହିଲୁ ଘରେ ଶାନ୍ତିରେ ବସିବ। ଲକି ବକ୍ସ ଫୁଟେଇବ, ତାପରେ ରସୁଣ ପକେଇକି ନୁଡଲ ଖାଇବ। ଏଇଭଳିଆ ସୌଭାଗ୍ୟ କଣ ଆମର ଅଛି?
ତମ ନାଁ, ମୋ ନାଁ ତ ପୁରା ପ୍ରୋ ହେଇଯାଇଛି କ୍ୟାରେମ୍ ରେ, ଦେଖୁନୁ ଥର ଥରକୁରେ ସାରି ଦଉଛି।
ତୁ ସବୁ ଯାକ ଥରଥର କରେ ସାରି ଦଉଛୁ ନା। ଆରେ କିଛି ନାହିଁ ଶୁଣ, ଏଇ ଯୋଉ ପ୍ରୋ ପିଲାଙ୍କ ସହିତ ଖେ ଖେଳିଲେ ତମ, କେତେ ତମେ ପ୍ରୋ ଆମେ ଟିକେ ଦେଖ ଆନି। ଆମ ସହିତ କେତେବେଳେ ଗୋଟେ ମ୍ୟାଚ ପକା, ଆମେ ବି ଜାଣିଆ କେମିତି ତମେ ଖେଳୁଛ କଣ କରୁଛ?
ତମେ ହାରିଯିବ ଯଦି ତମେ କାନ୍ଦିବ।
ଆରେ ଆମେ ହାରୁନୁ, ଆମେ ଆଜି ପର୍ଯ୍ୟନ୍ତ ଯାହା ସହିତ ଖେଳୁଥିବୁ ଗୋଟେ ବି ମ୍ୟାଚ ହାରିନୁ।
କଣ ମୋ ଠୁ ହାରିିଥିଲ ବା ସେଦିନ, ମନେ ନାହିଁ।
ତମେ ପୁଣି ମତେ ହରେଇବ ଆଁ, ସ୍ୱପ୍ନ ଦେଖୁଛ ବୋଧେ? ନିଦ ଭାଙ୍ଗି ଯାଅ, ନିଦ ଭାଙ୍ଗି ଦିଅ ସକାଳ ହେଲାଣି ବା।
ଏ ହେ ତମେ ବିଶ୍ୱାସ କରୁନ ଆଉ।
ହେଲା କଣ କହୁଥିଲ, ମିଛ ଯୋଉ କଣ ସତ୍ୟ ରକ୍ତରେ ଅଛି। ଦେଖିଲା ବେଳକୁ ମିଛ କଥା ଗୁରା ଖାଲି କହୁଛ।
ଆ କେବେ ହରେଇନି ଯେମିତି।
କେବେ ମାନେ, କେବେ ଜିତିଚ ଆଗ ମୁଁ ସେଇଟା ଆଗ ପଚାରୁଛି?
ସେଦିନ ଯୋଉ ମଙ୍ଗଳା ଫିଲ୍ଡରେ ବା।
ମଙ୍ଗଳା ଫିଲ୍ଡ କଣ, ମଙ୍ଗଳା ଫିଲ୍ଡରେ ମଙ୍ଗଳା ଫିଲ୍ଡ ରେ ଳିକି କ୍ୟାରମ ଖେଳିକି ମିଛ କଥା ଗୁରା କହୁଛନ୍ତି।
ତମେ ନିଜେ ଫୋନରେ ଖେଳ।
ଫୋନରେ ହେ ଫୋନରେ ତ ଛୁଆ ଖେଳନ୍ତି। ଛୋଟ ଛୁଆଙ୍କ ନାଗିଲା ନା କଣ, ଆମେ ଭାଇ ବୋର୍ଡ ରେ ଖେଳିବୁ ଡାଇରେକ୍ଟ। ସିଧା କାଇଁ। ଏମିତି କଣ ଏଡେ ବଡ ପ୍ଲେୟରେ ଆଁ। ଏଡେ ବଡ଼ ପ୍ଲେୟାର ଯେ, ଆପଣଙ୍କୁ ହରେଇ ହବନି। ଆରେ ବା ତ ବହୁତ ଚମତ୍କାର କଥା, ମୁଁ ନୂଆ ଶୁ ଣିଲି ବଢିଆ।
ବୋର୍ଡରେ ମତେ ଲାଗିଲା ଏଇଥିରେ ବୋଧେ, ଫୋନରେ ଫୋନ ହେଲେ ହରେଇ
ସେ ଫୋନରେ କଣ ଫୋନରେ ତ ଛୁଆ ଗୁରା ଖେଳୁଛନ୍ତି, ସିଏ ତ ଦେଖେଇ ଦଉଛି କୁଆଡୁକୁ କେମିତି କଣ ମାରିଆ ଯାଏ। ଫୋନ୍ କଣ ଆ ଦେଖ କ୍ୟାରମର ଉତ୍ପତି ବା ଯୋଉ କଣ ମାନେ ବାହାରି ଥିଲା କୋଉଠୁ, କାଠ ବୋର୍ଡରୁ। ତ ସେଇ ଥିରୁ ହିଁ ଆରମ୍ଭ, ତାପରେ ତାକୁ ଯୋଉ ଏମିତି ମାର୍ବଲରେ ଖେଳିକି ଯୋଉ ଖଡୁରେ ମାରୁଛନ୍ତି। ଦେଖିଥିବ ତ ଆମର ଯୋଉ ଇଣ୍ଟରନେଟ ରେ ବେଶୀ ତୀବ୍ର ଗତିରେ ଭାଇରାଲ ହଉଚି ହଁ। ଏଇ ଯୋଉ ବଡ ବଡ ଖଡୁରେ ମାରିବ ଯୋଉଟା କି ଗଳିବନି ହେଲା। ସେ ସବୁ ଯାକ ଫାଲତୁ ଜିନିଷ। କଣ ହଁ ମତେ ଆକଚୁଆଲି ସେଇଟା ଭଲ ଲାଗେ। କାରଣ ଏଇ ଯୋଉ ଆମର ଯୋଉ କାଠ କ୍ୟାରମ ବୋର୍ଡ ହେଲା। ସେଥିରେ କଣ ପାଉ ପାଉଡର ଢାଳିବାକୁ ହୁଏ।
ହୁଁ।
ହଁ ନା ନାଇଁ ପାଉଡର ଢାଳିବ। ତାପରେ ସେଥିରେ ଖସୁଥିବ ଖସୁ ନଥିବ ତମେ ଷ୍ଟ୍ରାଇକରକୁ ଗୋଟେ ଜାଗା ଲକ୍ଷ କରି ମାରିବ। ସେ ଆଉ ଗୋଟେ ଜାଗାରେ ଯି ବ ଠିକ ବାଗରେ ଥାକରେ ପଡିବନି। ତାପରେ ଷ୍ଟ୍ରାଇକର ବି ମାଇଲା ବେଳକୁ ହା ହାତ ବି କାଟିବ କାରଣ ସେତିକି ଜୋର ସେ ମାରିବାକୁ ପଡିବ।
ନା ଟିକେ କଷ୍ଟ ନ କଲେ କେମିତି ହବ।
ପାଲା କରିବା ଅପେକ୍ଷା ଡାଇରେକ୍ଟ ଗୋଟାଏ ଜିନିଷ ହେଲା ସିଧା କଣ କରିବ। ନା ଆମର ମାର୍ବଲ ପକେଇବ ମାର୍ବଲ ଖେଳିବ ସିଏ ବଢିଆ ଖସିବ। ଧିରେ କିନା ଟିପ ଛୁଆଇଁଦବ ମାନେ ସି ଡାଇରେକ୍ଟେ ଜାଇଁକି ମାରିଦବ ଗାତକୁ। ସହଜ ସ ସବୁ ଜାଗା ଦେଖିବାକୁ ପଡିବ। ସେଇ ସହଜ ସକାଶେ ତାଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିଲେନି।
ଅଁ ଭାଇ କାଇଁ ମିଛ କାଇଁ କହୁଚ।
ଆରେ ଆମେ କାହାକୁ କେବେ ମିଛ କହିବୁନୁ। ମିଛ ଆପଣ କହନ୍ତି। ଆରେ ନାଇଁ ନାଇଁ ଏମ ଏମତି କହିଲେ ଆମକୁ ବାଧୁଚି। ଏମିତି କଥା କଣ କହିବା କଥା।
ତମ ଇଚ୍ଛାରେ ତମେ ଜନ୍ମ ହେଇଯାଇଚ। ତମେ ଜନ୍ମ ହିଁ ହେଇନଥିଲିବ।
ସେ ଶୁଣନ୍ତୁ ଶୁଣନ୍ତୁ। ଆପଣ ଯୋଉ କାଲି ଆମକୁ ଯୋଉ ଗାଡିରେ ବସେଇକି ଆଣିଲେ। ଯାହା ଫଳରେ କି ଆମକୁ ଥଣ୍ଡା ଧରିଚି ବୁଝିଲେ? ତ ଘରେ ପଚାରୁଛନ୍ତି କି ଆଉ। ମୁଁ କହିଛି ନା ଜନ୍ମଜୟ କହିଲେ? ଜନ୍ମଜୟ କହିଲା ଘରକୁ ଯିବା। ମୁଁ କହାକୁ କିଛି କହିନି। ଦେଖ ଆପଣ ଉଛନ ହେଲେ। ଆପଣ କହିଲେ ମୁଁ ଭୋଜି ଖାଇବାକୁ ଯିବି ତ ମତେ ମ ଚାଲ ତମେ। ମୁଁ କହିଲି ହଁ କାଲି କଥା ବି ସେଇଆ କହି କାଲି କହିଲେ ନାଇଁ ନାଇଁ ମୁଁ ଘରକୁ ଯିବି। ଘରେ ମତେ ପ୍ରତୀକ୍ଷା କରିଛନ୍ତି।
ମୁଁ କଇଚି।
ଆଉ କିଏ କହିଛି। ନାଇଁ ନାଇଁ ଆପଣ କହିଲେ କି ନାଇଁ ନାଇଁ ଘରକୁ ଯିବି। ଯେହେତୁ ମୁଁ ଆପଣଙ୍କ ସଙ୍ଗରେ ଆପଣଙ୍କ ଯାନରେ ବସିକି ଆସିଥିଲି। ତ ଆପଣ ଯାହା କହିବେ ସେଆଇ ତ ବାଳିଆ ମାନିବାକୁ ବାଧ୍ୟ।
ଓ ଖାଲି ମିଛ କଥାଉରା।
ପୁଣି ମିଛ। ଦେଖନ୍ତୁ ଆମେ କେବେ କାହାକୁ ମିଛ କଥା କହୁନୁ ହେଲା। ମିଛ କଥା ଆମକୁ ଶୋଭା ପାଏନି।
ଶୋଭା ପାଏ ତମକୁ ପାଏନି କଣ?
ଆମେ ସତ କହିଲେ ଆପଣଙ୍କୁ ବାଧି ଯାଉଚି। ସେଇଆ ତ କହିବେ। କଟୁ କଥା ନା କଟୁ କଥା କେତେ କେତେ ଟଙ୍କା।
ଏଇ ଆମର ଯୋଉ ପାଞ୍ଚଶହ ଆଗରେ ଯୋଉ କେ ଲାଗିଥାଏ।
ପାଆଁଶ କେ। ନାଇଁ ଟିକେନାକୁ ମାନେ ଭିତରେ ରହନ୍ତୁ। ଏତେ ବାହାର କୁ ଯାଆନ୍ତୁନି। ପାଞ୍ଚଶହ କେ ଆପଣ ଲଗେଇବେ ସେଇ କଥା।
ତମ କଥାରେ ପଡିକି ମୁଁ ଖାଲି ଗୋଟେ ପ୍ରୋ ପ୍ଲେୟାର ଦେଖିଲେ ଆଗରେ ବଡ ପ୍ରୋ୍ପ ରେ ପଡିଯାଇଚି।
ସେଇ କଥା ମାନେ କଥରେ କହନ୍ତିନି। ଲୋଭ ମଣିଷକୁ ଗ୍ରାସ କରେ। ତାମାନେ ସେମାନେ ଗୋଟେ ଆମରି ଭଳିଆ ହାକର।
ଓହୋ ହାକର।
ହଁ ହଁ ତ ଆପଣ ଟିକେ ଦୟାକରି ସେମାନଙ୍କ ଠାରୁ ଦୂରରେ ରହନ୍ତୁ ଆଉ ଯୋଉ ଛୋଟ ଛୋଟ ଯଉ ସବୁ ମ୍ୟାଚ ରହିଲା ଚାରିଶହ ତିନିଶହ ଦୁଇଶହ ଏଇଭଳି ସବୁ ଖେଳନ୍ତୁ।
ଓହୋ ତ ତମ କଥା ମାନିବାକୁ ପଡିବ ନହେଲେ ହାକ ଆସିବ ନା ହାକ
ହଁ ହଁ। ହଉ ଛାଡ ଆପଣ ଯେହେତୁ ଥରେ ପସେଇଛନ୍ତି ଅନ୍ଧ ତ ଥରେ ବାଡି ହଯାଏ। ଦେଖଆ ଆପଣ କଣ ହଉଛି ଆପଣଙ୍କ ସହିତ।
ତାକୁ ମୁଁ ବୋହୁତ୍ ରିକୁଏଷ୍ଟ୍ କରୁଛି।
ରିକେଷ୍ଟ କରୁଛ ଭାଇ ଦୟାକରି ମତେ ଦେଇଦିଅ ମୋ ପାଖରେ। ପାଖରେ କଏନ ର ସୀମିତ କଏନ ଅଛି ମୋ ପାଖରେ। ମୁଦ୍ରା ମୋ ପାଖରେ ସରି ସରି ଆସୁଛି କେତେ ଅଛି?
ମୋର ସେଇ ଅଛି ତିନି ଲକ୍ଷ ଉପରକୁ।
ଓ ଭାଇ ସ ଏତେ ରଖି ଦେଇଛ। ଆଉ ଏତେ ରଖିଛ ତା ମାନେ ହାରିଲେ କିଛି ଅସୁବିଧା ତ ନାହିଁ। ହାରନ୍ତୁ ଆରାମ ସେ ହାରନ୍ତୁ।
ମୁଁ ଗୋଟେ କଣ ରିକୁଏଷ୍ଟ କରିବି ଯେ ମିଛରେ କହୁଥିଲି ନା।
ଓହୋ ନାଇଁ ଆମର ବି ଆମେ ବି ଆମେ ରିକୁଏଷ୍ଟେ ର କରୁନା। ଆମେ ଯଦି ହାରିବା ହାରିବା ରିକୁଏଷ୍ଟ କିଏ ଗୋଟେ କରିବ କହିଲେ। ଆମେ ଏଇନା ଗଙ୍ଗୁଆ କିନାରରେ ଚାଲି ଚାଲି ଯାଉଛୁ।
କାଇଁ।
ସିଏ ଗୋଟେ କାମ ଥିଲା ଆଉ।
ଆଉ ଗୋଟେ ମିଛ କଥା ପୁରା।
ଆରେ
ଆଉ ତ ଗରମ ଗରମ ଗୁଗୁନି ଖାଇବା ଯାଇଥିଲ ଗରମ ଗରମ ଗୁଗୁନି ପାଇଁ ଯାଇ ଥିଲା ମାନିଯାଅ ଆମକୁ ଡାକୁନ ଆଉ।
ଆରେ ରଗୁଘୁୁନି ଯାହା ପଳରେ ଏଠି ଯିବ
ଆଁ। ହ୍ୟାଲୋ। ହାଲୋ। ହାଲୋ।
ହଁ ହାଲୋ।
କଣ ପଳଉଚ କୁଆଡ଼େ ଯେ?
ଲିଭାନ୍ ବାବୁ କହୁଥିଲେ ଆସିବେ ବୋଲି।
କୋଉଠି?
ଆମ ସହିତ ମାନେ ଏଇ ଚାଲି ଚାଲି ଆମେ ଯୋଉଠି ଯାଉଛୁ।
ଆମେ ଯ ଯାଉ ଖାଇବାକୁ। ଆଲୋ
ହଁ।
ହାଲୋ।
ହଁ ସୁଭା ଗଲା। ଆଁ
ତମ କଣ ନେଟୱାର୍କ କଟୁଛି ବଧେ
ଆରେ ନାଇଁ ନେଟୱାର୍କ କଣ କଟୁଛି ମୁଁ ଚାଲି ଚାଲି ଯାଉଛି ତ ସେଇଥିୁ ସେମିତି ହଉଛି ଆଉ
ପ୍ରଧାନ ବାବୁ କଣ କହୁଥିଲେ। ହାଲୋ।
ହଁ ଶୁଭୁଛି ତ?
ହଁ ଏବେ ଶୁଭିଲା।
ହଁ ସେ କଣ କି ମୋ ବାଟରେ ଚାଲି ଚାଲି ଯାଉଛି। ହଁ ସେଇ ଯୋଗୁରୁ ଟିକେ ଏମିତି ଅସୁବିଧା ହଉଥିବ ଆଉ।
କାଇଁ ଦୌଡ଼ି ଦୌଡି ଯାଉ ନ।
ହ
ହାଲୋ ଦୌଡି
ହଁ କହୁନ, ହାଲୋ।
ଦୌଡି ଦୌଡି ଯାଅ। ଚାଲ ଚାଲି କାଇଁ ଯାଉଚ।
ହା ଦୌଡି ଦୌଡି ଗୋଟେ କଣ ଯିବି। ଆରେ ତୋମର ସିମ୍ କିଣିବା କଣ ହେଲା?
ନାଇଁ ନାଇଁ ଆଉ ସିମ୍ କିଣା ହବନି ବା।
କାଇଁକି?
ନାଇଁ ଆମେ ଆଉ ମାତିିବୁନୁ ସେଇଥିରେ ଆଉ।
କଣ ପାଇଁ? ଆପଣ କିଣିଥିଲେ ଏଇନା ଆମେ କେତେ ଉପକୃତ ହେଇଥାନ୍ତେ।
ଉ-ଉପକୃତ ହେବା ଦରକାର ନାହିଁ ଆଉ ବହୁତ ହେଇଗଲା ଆମ ସହିତ।
ବହୁତ ହେଇଗଲା ନା?
ଆ, ସାଗର ଭାଇ ବସେଇ ଉଠେଇ ଦଉନାହାନ୍ତି।
କଣ କହୁଛନ୍ତି?
ଏ ସକାଳୁ ମୁଁ ଶୋଇଚି ଉଠିକି ଖାଲି କହୁଛନ୍ତି ଖାଲି କାମକୁ ଚାଲ। ଏଇଟା କାମକୁ ଆ, ବର୍ଷା ଦିନ କାମକୁ ଯିବା କ ହଁ।
ଆରେ କାମ ନ କଲେ ପଇସା କେମିତି ମିଳିବ କହିଲ? ଘର କେମିତି ଚଳିବ?
ସିଏ ଯାହା ପଇସା ସିଏ ଯୋଉ ମୋତେ ତ ମୁଁ ପଇସା ପାଇଯାଇଚି। ଆଉ ଇଚ୍ଛା ନାହିଁ କାମ କରିବାକୁ।
ମାନେ ପଇସା ପାଇସାରିଲା ପରେ ଆଉ କାମ
ନାଇଁ ଟିକେ ଟିକେ କାମ ଚାଲିଚି। ଟିକେ ଟି ଟିକେ କାମ ଚାଲିଚି ଆମର। ଆରେ ବର୍ଷା ଦିନ ଏ
କର ମାନେ ଆପଣ ହିଁ ପରସ୍ତେଇବେ। ଶୁଣନ୍ତୁ ଏଇଭଳିଆ ପାଗ ଦେଇଚି ଆପଣ ଗୋଟେ କାମ କରନ୍ତୁ ପକୁଡି ଫକୁଡି ଛାଣିକି ମୋ ଘରକୁ ପାର୍ସଲ୍ ପଠେଇ ଦିଅନ୍ତୁ ମୁଁ ଖାଇବି।
ନା ମୁଁ ପକୁଡି ଛାଣିବିନି ମୁଁ ଖାଲି ମ୍ୟାଗି କରି ଖାଇବି ଦିନ ସାରା। ଅଁ, ଆଉ କିଛି ଏ ମ୍ୟାଗି ଦି ମାମା ଆଣିଥିଲେ ଦୋ କାନରୁ ଆମର।
ଆଚ୍ଛା, ଆଚ୍ଛା।
ବାର ବାର
ହଉ ହଉ ଆରେ ମ୍ୟାଗି ଫେଗି ଆପଣ ଖାଉଛନ୍ତି ଆମକୁ ଟିକେ ଯାଚୁ ବି ନାହାନ୍ତି। କଣ ମୁଁ କିଛି ବୁଝିପାରୁନି।
କଣ ତୋମେ ଡାଉଟ କରିବ କହୁଥିଲ କଣ ପ୍ରଧାନ ବାବୁ ବିଷୟରେ?
ହଁ ପା ପ୍ରଧାନ ବାବୁକୁ ଆମେ ଡାକୁଥିଲୁ ଆସିବା ପାଇଁ ଆମ ସହିତ। ଏଇ ଆଉ ଟିକେ ପରେ ଆମେ ଡାକିଲୁ କହିଲୁ ଆମ ସହିତ ଟିକେ ଆସନ୍ତୁ ଗୋ ଟେ ଜାଗାକୁ ଆମେ ଯାତ୍ରା କରୁଛୁ। ସେ ଆମ କଥା ଶୁଣିଲେନି।
ଆଁ?
ସେ ପ୍ରଧାନ ବାବୁକୁ ଏଇଠି କହିଲା ବେଳୁ ପ୍ରଧାନ ବାବୁ ଏଠି ଫୋନ୍ କଲେଣି।
ଆଉ କଲ୍ ଟାକୁ କାଟି ଦିଅନ୍ତୁ।
ହଉ ହଉ। ଟିକେ ରୁହନ୍ତୁ, ଟିକେ ରୁହନ୍ତୁ, ଆମେ ବର୍ତ୍ତମାନ ଅଛନ୍ତି।
ହଁ ତାହେଲେ ରଖୁଚି। ମୁଁ ତୋମେ ଯଦି ବ୍ୟସ୍ତ ଅଛ।